ହ୍ୟାଲୋ କ ବସିଛି ଆଉ।
ଖାଲି ବସିଚୁ?
ହଁ ବସି ତନ୍ତ ଉପରେ ବସିଛି।
ଓହୋ ଆସୁନୁ ଆମ ଘରଆଡେ ଆମର ଆଜି ରଜ ବାଟେ।
ହଁ ଯିବି ସା
ହଁ ସାତଟା ବେଳକୁ ଯିବି।
ହଁ ଆଉ କଣ ଖାଇଲୁ କଣ?
ମୁଁ ଚକୋଲେଟ୍ ଖାଇଛି।
ଆଉ କଣ?
ଆଉ ଆଜି ଆମର ଗୋଟେ ଭୋଜି ହେଇଥିଲା ଭାଉଜ ଡାକିଲେ ଯାଇଥିଲି ଭା ଭାତ, ଡାଲି, ଚିଙ୍ଗୁଡ଼ି ତରକାରୀ ପୋଟଳ ରସା ଏସବୁ ଖାଇଲି ଆଉ।
ଓ ହୋ ଆଉ ଆଉ ତୋ ନାନା ଆସିଛି ନା କଣ?
ହଁ।
ରଜରେ ବୁଲିବାକୁ ଆସିଥିଲା ଆ ହେଲେ ବର୍ଷା ତ ଛାଡ଼ିଲ ନା ଆଉ ସେ ବାହାରେ ଘର ଭିତରେ ରହି ରହି ବୁଲିବ କଣ ଘରେ ରହି ରହି ରହି ରହି ଏବେ ହେଇ ପଳେଇଲା।
ହେ ହେ। ଉଁ। ଆଉ ହ ଯୋଉ ଆସିବୁ ତମ ଘରକୁ?
ହଁ ଯିବି ସତଟାରେ ଯିବି ବୁଲିବାକୁ ଯିବା ଆଉ ରଜ ବାଟଟ ଦେଖିବା। ଆର ବର୍ଷ ପୁଣି ଅପେକ୍ଷା ରହିଲା ରଜ ରଜ ରଜ ରଜ ସରିଗଲା।
ହୁଁ ରଜ ସୋଇଲା ଖାଲି ଆଜି ଗୋଟେ ଦିନ ସଇଲେ ସରଲା ଆଉ
କାଲିଠୁ ତ ସ୍କୁଲ ସ୍କୁଲ ଖୋଲିଯିବ ଆଉ କଲେଜ ଖୋଲିଯିବ ଆଉ।।
ହୁଁ। ତ ଭଲ ନା।
ହଁ ସବୁ ଭଲ।
ବି ଯୋଉଁ ମୁଁ ଯୋଉ କହିଲି ଯେ ତାକୁ ଦବା ପାଇଁ ଯୋଉ ନମ୍ବର ସେ କଣ କଣ କହିଲା ମେସେଜ କଲେ ଟିକେ କହିବୁ।
ଆରେ ସେ କହିଲେ ମୁଁ ତ ଦେଇଦେବି ଆଉ ମୁଁ କଣ ତାହେଲେ କଲ୍ କରିବି। ସେ ସେ ସେ ସେଇ କଥା କହିଲେ ମୁଁ ସେଇଠୁ ତୁକୁ କହିଲି ନନେ ମୋତେ ଦିଅ? ମୁଁ କରିବି ସେ ସେଇଠୁ କହିଲେ ହଉ ତମକୁ ଦେବି କିନ୍ତୁ ତାଙ୍କୁ ମାମାଲି କି ହେଲା ମୁଁ ଦେଇ ପାରିବିନି।
ମାମାଲି କି ନମ୍ବର ଦେଇପାରିବେନି।
ନା।। ମନା କଲେ ଆଉ କଣ ସେ ଉଁ ଉଁ।
ଏତେ ସନ୍ଦେହ?
ଓ ହୋ।
ମୁଁ ମାନେ ନେଇଯାଉଛି?
ହଁ।
ମୁଁ ନେଇକି ଖାଇଦଉଛି ହଉ ମତେ ଭାଇ କଲ କଲେ ମତେ ଟିକେ ଦବୁ।
ହଁ।
ପଚାରିବି ନାହିଁ।
ହଁ। ଆଉ କଣ କରୁଛୁ ତୁ?
ମୁଁ ଏଇ ଆମ୍ବ ଖାଉଛି।
ଆମ୍ବ କିଏ ଦେଲା?
ଆମ୍ବ ଗଛ ଦେଲା।
ଗଛ ଦେଲା ହାଁ ହୁଁ ଆମ୍ବ ଗଛରେ ହୁଏନି ଆଉ
ଗଛ ଦେଲା ଗଛ ନେଇକି ମୋ ବାପାଙ୍କୁ ଦୋକାନ ବୋଲଉଥିଲା ଦୋକାନ ବଲେଇକ ବାପାଙ୍କୁ ଦେଲା ବାପା ଆଣି ମତେ ଦେଲେ।
ତୋ ବାପା କେମିତି ଆଣିଲେ କଣ ମାଗେଣା?
ମୋ ବାପା ମୋ ବାପାଙ୍କୁ ସବୁ ମାଗଣା ଦେଇ ଦେଉଛନ୍ତି।
ହଁ ତୋ ବାପା ପୁରା କୋଟିପତି ଆଉ ମାଗଣା ସମସ୍ତେ ଦେଇ ଦଉଛନ୍ତି ବାପାଙ୍କୁ ଆଉ
ଉ କୋଟିପତି କଣ କରଡ଼ପତି ।
ଆଉ ଆଉ ତୋ ସାଙ୍ଗମାନଙ୍କ ଖବର କଣ?
ଆଉ ହଉଚି ମୁଁତ ଯୋଉ ଦେଇ ଦେଖେ କୋଉ ସାଙ୍ଗ?
ତା ସାଙ୍ଗ ସରିତା ଆସିଥିଲା ବା?
ହୁଁ ସରିତା ଆସିଥିଲା ଆହୁରି ଯୋଉ କୁନିଆ ଆସିଥିଲା ମୁଁ ଡାକିଲି ତୁ ଗଲୁ ନାଇଁ ଆଉ। ନମିତା କିଏ ଲୋ?
ମମତା।
ଓ ପମତା ମମତା ଆସିନି ଆଉ ହଉଚି ଯୋଉ ପୂଜା ତ ରହିଚି।
ପୂଜା ହଁ ହଁ ପ ହଁ ହଁ।
ତାର ଶଶୀର ଛଅ ମାସେ ସେମାନେ
। ଓହୋ। ଆଉ ତ ଯୋଉ ସରିତା ଯିଏ ତା ହଜବେଣ୍ଡ କଣ କରୁଚନ୍ତି?
ତା ହଜବେଣ୍ଡ ଗୋଟେ ବ୍ୟାଙ୍କରେ।
ବ୍ୟାଙ୍କରେ ଚାକିରି କରିଚନ୍ତି?
ହୁଁ ଟାଟା କମ୍ପାନୀ ନାମ ଟାଟା କମ୍ପାନୀପା ପ୍ରାଇଭେଟ୍ ରେ।
ଓ ଏଇଠି ଅଛନ୍ତି ବୋଧେ ସେକୋଉଥିଲେ ଓଡ଼ି ମାନେ ରହିଚନ୍ତି ନା ବାହାରେ। ମୁଁ ମୁଁ ସରିତାଙ୍କୁ ଥରେ ଦେଖିଥିଲି ଆମ ଉଁ ଏନ୍ ସି ରେ ଦେଖଥିଲି ସେ କୋ କଥା ହଉଥିଲେ ସେ କହୁଥିଲା ସେ ବାହାରେ ଅଛନ୍ତି ବୋଲି ମୁଁ ସେଇଥିାଇଁ ପଚାରିଲି।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
ଆଉ
ଓ ଭାଙ୍ଗି ଦେଇନଥିଲା ଫୋନ୍ ଟା
ହଁ।
ଏବେ ସିଏ ସେଦିନ ଯୋଉ କଥା ହଉନଥିଲି ଯାହା ସହ ସିଏ ଭାଙ୍ଗି ଦେଇଚି ମାନେ ମ ତେ ମାନେ କଲ୍ କରିଥିଲା ତ ତାପରେ ଏଇ ଫୋଟଟା ଦେଲା ଉଁ କହିଲେ ମୁ ଭାଙ୍ଗି ଦେଇଚି ମୁଁ କହିଲି କଣପାଇଁ ଭାଙ୍ଗିଦେଇଚ? ସେ କହିଲା ତୋ ପାଇଁ ଭାଙ୍ଗିଦେଇଚି ଆଉ ପଚାରିନି।
ତୁ କହିଲୁନୁ ମୁଁ ଏତେ ପଇସା ଦେଇପାରିବିନି ମୋ ପାଇଁ କାଇଁ ଏତେ ଭାଙ୍ଗୁଚ ଆଃ। ତା ବାପ ର ବହୁତ୍ ପଇସା ଅଛି ସେଥିପାଇଁ ଭାଙ୍ଗିଦଉଚି ସବୁ କଥା ସବୁ ଜିନିଷ ଭା
ପଇସା ଶୁଣୁ ବାପାର ବହୁତ୍ ପଇସା ନାହିଁ ତାର ସେ ସବୁ ତିନିଟା ଭାଇ ନା ହେଲା ତାର ଗୋଟେ ଭାଇ କୋଉଠି ଗୋଟେ ରହିଚି ଆ କୋଉଠି ତାର ଗୋଟେ ଭୋଉଣୀ ଘରେ ରହିଚୀ ମନେ ପଡ଼ୁନି ସେ କଣମ ଯୋଉ ଦୁବାଇ ଦୁବାଇରେ ରହିଚି ହେଲା କଣ ସା ଷାଠିଏ ସତୁରି ହଜାର ପାଉଚି ଆଉ ଗୋଟେ ବଡ଼ ଭାଇ କଣ ଡିପ୍ଲୋମା କରିଥିଲା ସିଏବି ସେ ବାହାରେ ରହିଚି। ସେଆରେ ଲକ୍ଷ ଉପରେ ଦରମା ହେଲାଣି ସେଉଡ଼ା ସବୁ ଦଉଚନ୍ତିନା ତ ସିଏ ଲେଇଠି ଏଥର ଭାଙ୍ଗିଚି ଆଉ।
ହଉ
ଆ ସେକଥା ନୁହେଁ ଶୁଣୁ ତା ନା ଦିଦି ଯୋଉ ବାହା ହେଇନି ଆଉ ଗୋଟେ ଯିଏ ବାହାହବ ଗୋଟେ ଦିଦି ଯୋଉ ବାହା ହେଇଛନ୍ତି ତାଙ୍କର ଘରେ ରହିଚି କଟକ ରେ। ହେଲା ସେ ଯୋଉ ତାଙ୍କ ଯୋ ସ୍ୱାମୀ ତାଙ୍କ ଜିଜୁ ଉଁ ଥଶହ ସେ ଆସିଥିଲେ ଥରେ କୁଆଖିଆରେ ମତେ ଦେଖା କରିକିଯାଇଛି କଲେଜରେ। ଉ ତା ନାନୀ ବି ଆସିଥିଲା ହେଲା ସେଯୋଉ ସେଇ ଯୋଉ ଜିଜୁ ଯେ ସିଏ ହଉଛନ୍ତି ଗୋଟେ ବାହାରେ ରହିକି ମାନେ କାମ କରୁଚନ୍ତି
ହଁ।
ସିଏ ଷାଠିଏ ବାଷାଠିଏଜାର ପାଉଚି। ସେଇଠୁରୁ ସେଇ ତାରି ପାଖରେ ରହିଚି ସେ ଦଉଚନ୍ତି ତା ଭାଇ ପଠଉଛନ୍ତି ସେଉଡ଼ା ସବୁ ଖର୍ଚ୍ଚ କରୁଚି ଏଟା କେ
ହଁ ତା ନିଜର ନିଜର ରୋଜଗାର ନାହିଁ କିନ୍ତୁ ନା।
ନା ନିଜ ନିଜର ନାଇଁ କିନ୍ତୁ ଅଧିକ ଇଏ ମତେ ସ୍କ୍ରିନ୍ ସଟ୍ ଦେ ଦେଖେ ମୁଁ ସହେଟଙ୍କା ଦେଇଚି ମୁଁ ଦୁଇଶହ ଟଙ୍କା ଦେଇଚି ମୁଁ ନବେ ଟ କଣ ଦେଇଚି
କା।
ସିଏ ଖର୍ଚ କଲେ ଆମର କଣ ଯାଉଛି ସିଏ ଖାଇ ଯାଉଛି ଦି ହଜାର ଟଙ୍କାରେ ଏଇ ଯୋଉ ବାହାରେ ଆମର କଁ ଆମର ପଇସା ଥିବା ଦରକାର ନା ଆଉ।
ସେୟା ଏ ଶୁଣୁ ଶୁଣୁ ତାପରେ ଜଣୁକୁ ଯଦି ତୁ ମାନେ ଆମେ ଧର ଜଣୁକୁ ବାହା ହବା। ସିଏ ଯଦି ସ୍ବାମି ସ୍ଵାମି ସିଏ ଯଦି ରୋଜଗାର ନ ଦଉଚି ଚଳିବା କେମିତି ଆଉ।
ହଁ ମୁଁ ଏଟା କହୁନି ଯେ ତାର ସିଏ ମତେ ଦଉନି ବୋଲି ହେଲା ତୁ ଯୋଉଦିନ ପଚାରିଥିଲୁ ତତେ ଦଉଛି ନା ନାଇଁ। ସିଏ ଦଉଛିୁ ମତେ। ମାନେ ଯୋଉ ତୋ ପାଖକୁ ଯୋଉ ପଇସା ପଠେଇକି ନିଏନି ମୁଁ ସେ ଡାଇରେକ୍ଟ ମୋ ବ୍ୟାଙ୍କକୁ ପଠାଏ। ପଠେଇକି ମୁଁ ମାନେ ତୋ ପାଖକୁ ପଠେ ପଠେଇ ଦିଏ ପଠେଇ କି ହଁ ଫ୍ରେଣ୍ଡ ଲି କଥ କଥାହଉଛି ଯେତେବେଳେ ମୋ‌ ମନକୁ ଯା ଆସୁଛି ମୁଁ କହିଦଉଛି ଆଉ। ତାରପରେସ ତୁଲୀ ଯିବ ତା ପରେ ଏ ଫୋନ‌ ଭାଙ୍ଗିଦବ। ହୁଁ ଯେତେ ବେଳେ ଯା ମୁଣ୍ଡରେ ପଶିଲା। କଣ କହୁ ଥିଲୁ ତୁ।
ମୁଁ କହୁଥିଲି ଏଇ ଦିଲୀପଙ୍କ ଦିଲୀପ ତା ମା ସହିତ ମୁଁ କଥା ହଉଥିଲି।
ଆଜି ସକାଳେ। ନଈରେ ଭେଟ ହେଇଥିଲା ମୁଁ ତାଙ୍କ ସହିତ କଥା ହଉଥିଲି ସେ କହୁଥିଲେ ଦିଲୀପ ଆଉ କଣ ପଢିବ କି କଣ କରିବ। ସିଏ କହୁଥିଲେ ଆଉ।
ଓ ଏଇ ଯୋଉ ରୀତା ନାନୀ ରୀତା ନାନୀ।
ହଁ ହଁ ରାଜା ରାଜା ହଁ।
କଥା ହେଇଛନ୍ତି ମୋ ଶହ।
ସିଏ ବା କହିଲି ବି ସି ଏ କରିବ ବି ସି ଏ ସରିଲା ଏମ ସି ଏ କରିବ।
ସେ ବା କୋଉ କମ୍ପାନୀରେ ରହି ସାଇଲାଣି ଚାକିରି କଲାଣି।
ନାଁ ସେ ମନା କଲେ ତ କିଛି କଇଲେନି କାଇଁ। ସିଏ ଓଲ୍ଟା କହୁଥିଲେ ଏଣ୍ଟ୍ରାନ୍ସ ଦେଇଛି ଏମ୍ ସି ଏ କରିବ। କେତେ ଦୁଇଶ ଦୁଇଶ ତେର ରିୟାଙ୍କ ରହିଛି।
ମାନେ ଏଇନା ପଢିବ। କେତେ ବର୍ଷ ଦିି ବର୍ଷ।
ଦି ବର୍ଷ ବୋଧେ ଆଉ।
ଏମ୍ ସି ଏ କଣ ଏମ୍ ଏ ସି ତ ଅଛି ଗୋଟେ ଆମର।
ସିଏ କଣ କଇଲା ଏମ୍ ସି ଏ କରିବ ବି ସି ଏ ସରିଲା ଏମ୍ ସି ଏ କରିବ।
ମୁଁ ସେ ବାହାରେ କଥା ହେଲେ ମୋ ଛୁଆ ମା ଦେଖି ଦଉଚି ତ ମୁଁ ଟିକେ ଘର ଭିତରୁକୁ ପଳେଇ ଆଇଲି ସେଇ ଲାଗି ‌ ବୁଝି ପାଇଲୁ।
ହଁ।
ସେ ଯୋଉ ଜାଣିନୁ ସୁକାନ୍ତି ଛୋପରିଙ୍କ ତାଙ୍କ କଥା ସେ ଦେଖିବ ହେଇ ତିନି ଘଣ୍ଟା କାହା ସହ କଥା କଥା ହେଲା ଇଏ ହେଲା ସିଏ ହେଲା ସେ ମୁଁ ଟିକେ ଭିତର ଆଡୁ କୁ‌ ପଳେଇ ଆମ ଘର ଭିତରକୁ ଆଇଲି।
ଓ ହୋ ‌ ହେ ହଁ ମ ଲୋକଙ୍କ କଥା କିଏ ଶୁଣୁଛି ଲୋକ ତ କହିବେ।
କଥା ହଉନ କି ସେ ଦୁଆରେ କହିଲେ କଁ ମୋର ତାଡି ହେଇ ଗଲା।
ସେୟା ଘର ଲୋକ ଙ୍କୁ ଭଲ ଭଲ। ଉଁ ଆଉ ବାହାର ଲୋକଙ୍କ କଥା କିଏ ଶୁଣିଛି ବାହାର ଲୋକଙ୍କ ସଦା ଶୁଣିଲେ। ଜୀବନ ରେ କିଛି କରି ପାରିବୁନ କେବଳ ନିଜ ଲକ୍ଷ୍ୟକୁ ନେଇକି ନିଯେ ଚାଲିବୁ।
ହୁଁ। ଆଉ ତୁ ଗୋଟେ କଣ କହୁଥିଲୁ ଭାଇଙ୍କ କଥା କଣ ଗୋଟେ ନିଜେ ଚଳିବ ନା କଣ ଏମିତି କହୁଥିଲୁ ଗୋଟେ।
ନା ମୁଁ କହୁଥିଲି ମାନେ ସ୍ବାମି ଯଦି ରୋଜ ଗାରିଆ ନହବ ଆମେ ସବୁ ହଇରାଣ ହବା।
ଓ ହଁ ସେଟା ବି ଠିକ୍ କଥା। ଆମର ପଇସା ନାହିଁ ବୋଲି ତ ଆମ କେତେ ମାନେ କଷ୍ଟରେ ଅଛୁ। ନା। ତୋର ଅଛି, ମୋର ନାଇଁ ବା। ଜାଣିଛୁ ନା ବେ ଆମର ଆଜି ଦିନିଷ ଆଇଛି। କାଲି ଆଇଲା। ଏଇ ଯୋଉ ଏଇଠି ଦିଟା ଆମର ଖୁଲ ଥିଲା, ଆଉ ଦିଟା ଆଇଛି। ଶୁଭୁନି? କୁଲର୍।
କୁଲର୍।
ଏଇ ଏଇଠି ଏଇଠି ଥୁଆ ହେଇଥି ନହେଲା ଏଇ ଯୋଉ ଦେଖ୍ ସାଇଟ୍ ରେ ଯୋଉ ଡାଇନିଙ୍ଗ୍ ଦେଖା ହଉନି, ତମ ଘର ଆଗରେ ଥୁଆହେଇଥିବ ଦେଖେ। ସେ ଡାଇନିଂ ଗୁଡା ଆଇଲା। ଆଉ ଦିଟା କୁଲର ଆଇଲା, ଆଉ ଚିୟାର ଏମିତି କେତେ ତେ ଆଇ ତିରିଶ ନା ଚାଳିଶ ଟା ଆଇଲା।
ଏୟା କେତେ ଟଙ୍କାର ଜିନିଷ?
ମ୍ୟାକ୍ସିମମ୍-ମ କୁଲର ନେଇଥିବ-ଅ କେତେ, ପଞ୍ଚା ପଞ୍ଚାବନ କହୁଛି ଗୋଟା। ଦିଟା କ ହେଇଟା କୁ କହନ୍ତି ଆଉ ସେ ଇଏ, ଆଉ ଚିଆର ଚିଆର ଗୋଟା ବୋଧେ ଶହେ ଏକ ଦୁଇ ଶହ ଏମିତି ହେଇଥିବ ନା ନାଇଁ।
ମାନେ-ଏ ଲକ୍ଷେ ଉପରେ, ଯାହା ଲକ୍ଷେ ଉପରେ।
ହୁଁ।
ଆଇକି ଜିନିଷ। ଖାଲି ଜିନିଷ ଆସିକି ପଶୁଚି।
ହୁଁ। ଆ ଭଡା ଆସିବ ସେମିତି ଆଉ। ଭଡା ଦେଲେ ଇନ୍କମ୍ ହେଇଯିବନି।
ହୁଁ, ଭଡା ଦେଲେ, ଭଡା ଦେଲେ ଯାଇକି ଉଠିବ। ଭଡା କଣ ହଉଛି? ଆର ଆର ବର୍ଷ ଜମା ପାଞ୍ଚ ଛଅଟା ଗଲା। ହୁଁ, ଏଇ ଯୋଉ ବାହାଘର ସିଜିନ୍ ପାଇଁ, ଏଇ ବାହାଘର ସିଜିନ୍ ପାଇଁ ଆଇଛି ହେଲା। ଆର ଥର ହଉ ପାଞ୍ଚଛଟା ଯେତେବେଳେ ଗଲା, ଗୋଟା କୁ ଯାଉଛି, ପାଁ ଶହ ଟଙ୍କାରେ ଦିଟା ଗଲେ ହଜାର ଟଆଁ ବାହାରିବ, ପାଞ୍ଚ ଦଶଟା ଗଲେ ତ, ପାଞ୍ଚ ଛ ହଜାର ସେଇଠୁ ବାହାରିବ ଆଉ। ମାକ୍ସିମମ୍ ପାଞ୍ଚ ବର୍ଷ ନ ଗଲେ, କଣ ସେ ପଇସା ଉଠିବ?
ହଁ।
ଆଁ ଏଟା କେତ୍
ଇଏମାନେ ବାହାଘରିଆ ଚିଯିନ ହେଲେ, ହେଇଯିବ ଅଟୋମେଟିକ୍।
ହୁଁ, ସେଇଥିରୁ ଦେଖେ, ସେଇ କୁଲରରୁ ଦି ହଜାର ଟନା ବାହାରିଲା।
ହଁ।
ଆଉ ଆଜି ରଜ ବାଟ ଯିବା।
ଆର ବର୍ଷ ଯ, ଆର ବର୍ଷ ତ ଯାଇନଥିଲି ଆଉ, ଭଲ ଲାଗି ଭଲ ହେଇଥିଲା କାଳେ।
ଭଲ ହେଇଥିଲା ଯେ, ମୁଁ ଯିବିନି। ତୁ ଯିବୁ?
ହଁ, ଘୋଡା ନାଚ ହବ ଆଉ। ଦେଖିବୁନି?
ନା, ଦେଖିବା ଯେ, ତୁ ଯିବୁ ସତରେ! ତା ଘୋଡ଼ା ବାଟ ସଜିବୁ।
ନା, ନା, ସେ ଘୋଡା ମୁଁ ସେ ରଜ ବାଟରେ
ଓହୋ! ଦେଖିବାକୁ, ହଉ ଡଷ୍ଟ ସଗୋ, ମୁଁ କଇଲି ଡ୍ୟାନ୍ସ୍ ଫ୍ୟାନ୍ସ କରିବୁ ନା କଣ?
ନା-ଆ ଲୋ! ନାଚ ଆଉ ହଉନି। ନାଚ କରିବି ନା, ମୁଁ ଆଗେ ମୋ ନିଜ ଭବିଷ୍ୟତକୁ ଦେଖିବି ନା, ନାଚ କଲେ କଣ ମିଳିବ?
ଉ ହୁଁ, ଭଲ କଥା ଆଉ। ଏଇ ଯୋଉ ଇଏ ନୁହେଁ, କପ୍ ପିଆ ଭାଇ ନୁହେଁ, ଏଇଯୋଉ ଇଏ ତମ ଘର ଆଗରେ। ସେ କଣ ପଢୁଥିଲା? ଦି ବର୍ଷ ଫାର୍ମାସି କଲା। ଆ ଏବେ କଣ ପୁଣି ତିନି ବର୍ଷ ସେ କଣ କରୁଛି କୋଇଲା?
ମୁଁ ଜାଣି ମୁଁ ତା ସହିତ କେବେ କଥା ହେଇନି।
ମାନେ ସେ ଫାର୍ମାସି କର୍ଥୁଲା ବୋଲି ମୁଁ ଜାଣ୍ ଥିଲି, ଆଉ କ'ଣ କରୁଚି ମୁଁ ଜା--ନି।